ହାଲୋ ହାଲୋ
ଆ
ହାଲୋ କଣ କରୁଚନ୍ତି? ହୁଁ
କିଏ କହୁଥିଲେ କହିଲେ ଖୁସିଟି।
ହଁ।
ମୁଁ ଏଇଠି ବସିଥିଲି ଆଉ ତ କଣ କରୁଚୁ?
ମୁଁ ଏଇଟି ବସିଛି। କଣ ଖାଇଥିଲ ଆଜି?
ଆଜି ମୁଁ ଖାଇଥିଲି ଆଉ ଭାତ ଆଉ ଆଉ କଣ ଖାଇଥିଲି ଡାଲମା ଆଉ ଭଜା ମୁଁ ସକାଳୁ ଖାଇକି ଆସିଲି ନା ଆଉ ଲାଇବ୍ରେରୀରେ ଅଛି ଖରାବେଳେ ପରଟା ଆଣିଥିଲି ତୁ କଣ ଖାଇଥିଲୁ?
ମୁଁ ଆ ଆଜି ଖାଇଥିଲି ଭା ତ ଡାଲି ଆଉ ଅ ଛୁଇଁ ଛୁଇଁ ଆଳୁ ଭଜା ଆଉ ଶାଗ।
ଓ ହୋ ଆଜି କିଏ ତୁ ରୋଷଇ କରିଥିଲୁ ନା ଆଣ୍ଟି କରିଥିଲେ।
ଆଣ୍ଟି।
ହ ଆଉ ତ ଦେହ କେମିତି ଅଛି?
ଭଲ। ରଜ ପାଇଁ ଡ୍ରେସ୍ କିଣି ସାରିଲଣି।
ହଁ ମୁଁ ମୋର ଥିଲା ଦିଟା ଡ୍ରେସ୍ ଆଉ ଗୋଟେ ମୋ ଭାଇ ବାହାଘର ଆସୁଛି ରଜ ପବ ମୁଁ ଏକା ଥରେ ସେଇଥିରେ ଡ୍ରେସ୍ କରିବି ଆଉ ମୋର ଦିଟା ନୂଆ ଅଛି ତ ହଁ ଏକା ଥରେ ସେଇଥିରେ କରିବି ଆଉ।
କଣ କରିବ କୁର୍ତିୀ।
ନା ନା ଲେହେଙ୍ଗା ଟେ କରିବି ଭାଇ ବାହାଘରକୁ ବି ଏକାଥରେ ଯିବାର ଅଛି ନା।
ହଁ।
ହୁଁ। ଆଉ ତୁ ଡ୍ରେସ୍ କରି ସାରିଲୁଣି।
ନାଁ କାରିନି ମୁଁ ଏକ ଦୁଇ ବେଳକୁ କିଣିବି।
ହଁ ଗହଳି ହେଇଯିବ କିନ୍ତୁ ସେତେବେଳୁ ବହୁତ ଏବେ ଯାଇ କିଣିଦେ ଭଲ ହବ।
ଯିବି ନହେଲେ ଦି ପରଦିନ ଆଡକୁ ମାମା କହୁଥିଲା।
ହୁଁ ମୁଁ ଏବେ ଯାଇଥିଲି ଦି ଦିନ ତଳେ ଏତେ ଗହଳି ବିଶ୍ଵାସ କରିପାରିବନି।
ଆହୁରି ଗହଳି ହେଇଯିବ କାରଣ ରଜ ପାଖାପାଖି ହେଇଗଲେ ଆହୁରି ଗହଳି।
ହୁଁ ଆଉ ସବୁ ରେଟ୍ ବି ବଢେଇଦେବେ।
ହଁ।
ହୁଁ ରଜ ଟା ନା। କଣ କରିବୁ ଡ୍ରେସ୍ କଣ କରିବୁ ରଜରେ?
ଭାବିନି ଜିନ୍ସ୍ କରିବି ନହେଲେ କୁର୍ତ୍ତି ଫୁର୍ତି କରିବି।
ଉ ହୁ ଆଉ ତ ଭଉଣୀ କରି ସାରିଲାନି?
ହଁ ତାର ଥିଲା ତିନିଟା ସମ୍ବଲପୁରୀ ସେ ଏବେ ଏବେ କିଣିଚି ସେ ତିନିଟା ଯାକ ସେ କରିବ।
ଉ ହୋ। ତୁ ତାହେଲେ ଜିନ୍ଷ୍ କରିବୁ ନା।
ହଁ।
ହୁଁ ଏବେ କୋଉଠି ଅଛୁ ଛାତ ଉପରେ?
ଉ ଘରେ।
ହୁଁ ହୁଁ। ଆଉ ଆଣ୍ଟି ଅଙ୍କଲ ତ ଦିଦି ସବୁ କଣ କରୁଛନ୍ତି?
ଆଣ୍ଟି ତ ଅଫିସ୍ ଯାଇଛି ଦିଦି ନାହିଁ ତାପରେ ବାବା ଘରେ ଅଛନ୍ତି।
ଓ ହୋ। ଦିଦି କୋଆଢ଼େ ଯାଇଛି?
ସେ ଡଡିୁଟି ଯାଇଛି ତାର ଆସିଲା ବେଳକୁ ତାର ହେଇଯିବ ସାତଟା ଆଟା।
ଉ ହୁଁ। ଆଛା ଆଛା ଆଉ ସନ୍ଧ୍ୟାବେଳେ କଣ ଖାଇବ।
ସନ୍ଧ୍ୟା ବେଳେ ଦେଖିବା କଣ ଖାଇବା ଆଉ।
ତମେ ଲାଇବ୍ରେରୀ ରୁ ଘରୁ କେ କେତେବେଳେ ଯାଉଚ।
ମୁଁ ଯାଉ ଯୋଉ ସେଇ ସାଢେ ଆଟା ଆଟା ସାଢେ ଆଟା ଖଣ୍ଡେ ହଉଛି ହଉଥିଲେ ଏବେ ଟିକେ ଜଲଦି ଯାଉଛି ହାରି ସେଇ ପାଞ୍ଚଟା ସାଢେ ପାଞ୍ଚଟା ଭିତରେ ଯାଏ ହାରି ଆଜି ମୋର ସେ ଟିକେ ଲେଖିବାକୁ ଦେଲା ମୋର ଲେଖି ସାରିକି ଇଏ କରିବି ବୋଲି ରହିଛି ସେଇ ସଢେ ଛଅଟା ସାତଟା ବେଳୁ ଯିବି ଆଉ।
ଚାଲିକି ଯାଉଛ ନା କି ଆସୁଛନ୍ତି ନବା ପାଇଁ।
ନା ନା ବାପା ଆସନ୍ତି ମତେ ଘରେ ଛାଡି ଦଅନ୍ତି।
ଆଇଲା ବେଳେ କେତେଟାରେ ଆସ?
ମୁଁ ଆସିଲା ବେଳେ ଆସେ ସେଇ ଦଶଟା ସାଢେ ଦଶଟା ଏ ହଉଛି କଥା ଆଉ ତୋର କୋଉ କ୍ଲାସ ହେଲା ଏଇ ନାଇନ୍ଥି ନା
ତୁୱେଲ୍ଥ ସରିଲା।
ଆରେ ହଁ ହଁ ସରି ସରି ମୁଁ ଭୁଲି ଯାଇଥିଲି ଟୁଏଲ ସରିଲା ନା
ହଁ
ଏ ତୁ ତ ବିଟେକ୍ ଆଡମିସନ କରିବୁ ନା
ଦେଖିଆ। ଘରେ ଯାହା କହିବେ।
ହଁ ସେଇଟା ବି ଠିକ କଥା। ଆଉ ଆଉ କଣ କହ? ହ୍ୟାଲୋ
ହ୍ୟାଲୋ
ହୁଁ
ଏଥର ଜାଗର କରିଥିଲା ତମେ।
ଜାଗର ହଁ ଜାଗର ମୁଁ କରେ କରିଥିଲି।
ଉପବାସ୍।
ହଁ ଜାଗର ଜନ୍ମାଷ୍ଟମୀ ଏଇ ଦିଟା ମୁଁ କରେ ଆଉ ପ୍ରତି ମାସର ଏକାଦଶୀ ବାସ ଏଇ ତିନିଟା ଉଷ ମୁଁ କରେ ଆଉ ଯହାକୁ ଆଉ ଆମର ଯେମିତି ଖୁଦରୁକୁୁଣୀ ହେଲା ଆଉ ଯହା ବି ସେଗୁଡା ଶୁଭ ଆଉ ତୁ ଲୁ
ନା ମୁଁ କରିନଥିଲି ମୋ ଭଉଣୀ କରିଥିଲା।
ହ ହୋ ତ ଭଉଣୀ କାହା ପାଇଁ ଜାଗର କରିଥିଲା ଟିକେ ପଚାରିଲୁନୁ
ସେ କାହା ପାଇଁ କରିନଥି। ଥିଲା ସେ କିନ୍ତୁ କରିଥିଲା ଓଷା
ସେ ଅଛା
ନିଜ ପାଇଁ ନିଜ କରିଥିଲା।
ନା ଭାଇ ତା ମନରେ ଆଉ କିଏ ଥିବ ତକୁଟ ପଚାରିବୁ।
ସେ ଜାଣିଥିବ କାହା ପାଇଁ କରି
ହୁଁ ହୁଁ ହଁ ଆଉ ବୁଲାବୁଲି କରୁଛୁ ସାଙ୍ଗ ମାନଙ୍କ ସହିତ।
ନା ଯାଇନି ଯିବୁ କୋଉଠି ଗୋଟେ ଆଉ।
ଓହୋ। ଆଉ କଣ କହ? ଏବେ କଣ ପଢୁଥିଲୁ ନା ବସିଥିଲୁ
ବସ୍ ଥିଲି।
ହୁଁ
ତମେ ଏବେ ଅଇଁଷ ଖାଉଛ ନା ଆଉ ଖାଉନ।
ନା ମୁଁ ଖାଉଛି ନା ମୋର ବା ମୁ ଡକ୍ଟରଙ୍କ ପାଖୁ ମୋର ମଝିରେ ମୁଣ୍ଡ ଫୁଣ୍ଡ ବୁଲଉଥିଲା ମୁଁ ଘରେ କହିନଥିଲି ଆଉ ତାପରେ ଘରେ ଜାଣିଦେଲେ ମୁଁ ଘରେ ଥରେ ମୁଣ୍ଡ ବୁଲେଇକି ପଡିଗଲି ତ ଘରେ ଜାଣିଦେଲେ ହସ୍ପିଟାଲ ନେଇକିଲେ ତାପରେ ସେ କହିଲି କି ଆଉ ଆଇ ଡି ଏଫିଶିଏନ୍ସି, କାଲସିଅମ ଇଏ ସେ ଦିନିଆ କଥା ଶୁଣ ସେ ଡଟର ତାରେ ଘରେ ଦିନିଆ କଥା ଶୁଣେଇଲେ ଲାଇଁ ଖାଉନୁ ଇଏ କରନୁ ସେନୁ ତ ଏବେ ମୁଁ ଖାଉଛି।
ଯୋଉ ଆଉ ଆଗରୁ ଯେମିତି ଖାଉଥିଲା ଏବେ ଆଉ ସେମତି ଖାଉନ।
କଣ?
ଆଇଁଷ। ଆଉଗରୁ ତ ଖାଉନଥିଲେ ଏବେ ଖାଉଛ ଆଉ।
ହୁଁ ଆଇଁଷ ଖାଉଛି ଆଉ ସେ ଡକ୍ଟର ଏମିତି କହିଲା ତାପରେ ଘରେ ବି ଶୁଣେଇଲେ ଘର ଲୋକଙ୍କ କଥା ନ ମାନିଲେ ତ ସେଥିପାଇଁ
ମତେ ଭଲରେ ଖାଉନଥିଲ।
ସାଧାରେ କଣ କହିଲୁ ମୁଁ କ୍ଷୀର ଖାଏନି କୀର ମୁଁ ପିଏନି।
ଆକି ସାଧା ତମେ ଖାଉ ମାନ କାରଣ ଯୋ ଆଇିଁଷ ଖାଉନ ମାନେ ସାଧାରଣତମକୁ ଅଧିକ ଖାଇବା କଥା।
ହଁ କ୍ଷୀର ଛେନା ଦହି କି ଦହି ଖାଲି ମୁଁ ଖାଏ ଆଉ କ୍ଷୀର ଛେନା ଏଗୁଡା ସବୁ ମୁଁ ଖାଏନି ଆଉ କିଛିଟା ପନିପରିବା ବି ଖାଏନି ଯେମିତି ଅମୃତଭଣ୍ଡା ଏଗୁଡା ସବୁ ମୁଁ ଖାଏନି ତ ଏମିତି ହେଇକି। ପାଳଙ୍ଗ ଶାଗ ହେଲା। ଶାଗ ଟିକେ ମୁଁ ବେଶୀ ଖାଏନି। ମାନେ ଭଲ ଭଲ ଜିନିଷ ବେଜରେ ମୁଁ ଖାଇନି ସେଗୁଡା ସବୁ ଦେହ ପାଇଁ ଭଲ। ତ ସେଥିପାଇଁ ଟିକେ ମୁୁଣ୍ଡ ଫୁଣ୍ଡ ବୁଲେଇଲା ଆଉ। ତମର ବିନା ପିଆଜ ରଶୁଣ ନା
ଆମର ବିନା ପିଆଜ ରସୁନା ଆଇଷ ବି ତ ଖାଉନୁ ଆମର ଜନ୍ମରୁ।
ଜନ୍ମରୁ ଟେଷ୍ଟ କରିନୁ ପିଆଜ ରସୁଣ ଆ।
ଖାଇନି ବେଳେ ବେଳେ ଖାଇ ଦିଏ ଶୁକ୍ରବାର ତ ଖାଏନି। ବେଳେବେଳେ ମଜ ଝିରେ ମୋ ଭଉଣୀର ମୋର ଖାଇଦଉ ଗୁପଚୁପ ହେରି।
ଭଉଣୀ ତ ଭଉଣୀ ବି ଆଇଁଷ ଖାଇନି ନା।
ହଁ
ହୁଁ ହଁ ଆମ ଘର ପ ବି ରାହା ପାଣି ଅଙ୍କଲ
ହଁ
ସିଏ ଯୋଉ ସେପଟେ ତ ବଡ ପାଣି ସାନ ପାଣି ଅଙ୍କଲ ଯିଏ ତାଙ୍କ ଝିଅ ବଡ ପାାଣି ଅଙ୍କଲଙ୍କ ଝିଅ ବି ତ ଖାଆନ୍ତି ପିଆଜ ରସୁଣ ମାନେ ସବୁବେଳେ ନୁହଁ ବେଳେ ବେଳେ ଏମତି ଗୁପଚୁପ ଚାଟ ଏଗୁଡା ସବୁ ଖାଇଦିଅନ୍ତି ସି
ଜାଣିନି ମତେ ଯାଗୁଛି ହଁ ଖାଇଦଉଥିବେ।
ହଁ ମାନେ ମୋହରି ସହିତ ହିଁ ଯାଆନ୍ତି ଖାଇବାକୁ। ହଁ ଇଏଉଛି ତ ସ୍ୱସ୍ତିକ ନା ଏମିତି କଣ ଗୋଟେ ଥାଏ ସେ ନାହାନ୍ତି ନା ନେଇ ନାହାନ୍ତି ସେ ଝିଅବ ତ
ଅଙ୍କଲ ଆଣ୍ଟି କିନ୍ତୁ ନେଇଛନ୍ତି।
ହଁ ଅଙ୍କଲ ଆଣ୍ଟି ଆଉ ଭାଇ ଦି ଜଣ ବି ନେଇଛନ୍ତି ସେମାନେ ଖାଉନାହାନ୍ତି ଏଇ ଯିଏ ଦି ଜଣ କାହିଁକି ନା ତାଙ୍କର ମ୍ୟାରେଜ ହବ କୋଉଠି କଣ ହବ ସବୁ ମାନେ ସେଇଟା ଠିକ ନାହିଁ ନା ସେଥିପାଇଁ ସେମାନେ ନେଇନାହାନ୍ତି।
ମୋଦି ଦ ବି ତ ଅଜେ ନେଇ ନିି।
ହୁଁ ତୁ ନହି ଯୁ
ନା
ଆଣ୍ଟି ଅଙ୍କଲ।
ନା ହ ହଁ ସେମାନେ ନେଇଛନ୍ତି ହଉ ରଖୁଛି।
ହେଇଗଲା ହଁ ତୁ ମତେ କଲ କରୁ ସେପଟୁ ହେଲା।
ହଉ ପରେ କଥା ହବା।
ଏବେ କଲ କରିବୁନ ତୁ ମତେ?
ହଁ।